ନମସ୍କାର୍ ରାଧେ-ରାଧେ ଆପଣ କଣ ଆଜି ମୋ ଡାଇଲଗ୍ଟିକୁ ମାରି ସାରିଲେଣି।
ଆରେ କଣ କହିବି ଆପଣଙ୍କର ଏଇ ଯୋଉ କଥାଟି ମତେ ବହୁତ୍ ଭଲ ଲାଗିଥିଲା।
ଓହୋ ଯାହା ହେଉ ଆପଣଙ୍କ ମୋର କଥାଟି ଆପଣଙ୍କର ଭଲ ଲାଗିଥିଲା କିନ୍ତୁ ଯଦି ଆପଣ ସେଇ ମୋ କଥାକୁ ଯଦି ମାନିଥାନ୍ତେ ତେବେ ମୋତେ ଆହୁରି ଅଧିକ ଅତ୍ୟଧିକ ଆନନ୍ଦ ମିଳିଥାନ୍ତା।
କଣ କରିବି ବନ୍ଧୁ ଆପଣଙ୍କ କଥାଟିକୁ ମାନିଥିଲେ ମତେ ଖୁସି ଲାଗିିନଥାନ୍ତା। ସେଥିଲାଗି ଟିକେ ଅମାନ୍ୟ କଲି ଆଉ।
ନିଶ୍ଚିନ୍ତ-ନିଶ୍ଚିନ୍ତ ମୁଁ ତ ଜାଣିଛି କି ଏସବୁରେ ଖୁସି ତ ମିଳିବନି କେବେବି କିନ୍ତୁ କିନ୍ତୁ ଯଦି ଆପଣ ଏହାକୁ ହିଁ ଖୁସି ମାନିଦେବେ ତେବେ ଆପଣଙ୍କୁ ଏତେ ପ୍ରକାର ଖୁସି ମିଳିବ ଯେ ଆପଣ ଭାବି ହିଁ ନଥିବେ କେବେ।
ଛାଡ ଆଉ କଣ କରିହେବ ଆପଣ ଆଉ କେବେ ଆସନ୍ତୁ ଆଡେ ଚା ଫ ପିଇକି ଟିକେ କଥାବାର୍ତ୍ତା ତା ହେବା।
ଅ ମୁଁ ଆପଣଙ୍କୁ କିଛି ଦିନ ପୂର୍ବେ ହିଁ କହିଥିଲି ନା ମୋର ଚା ପିଇବାର ଅଭ୍ୟାସ ନାହିଁ ତେଣୁ ମୁଁ ଭାବୁଥିଲି ଯଦି ଯାଇ କୋଉ ଭଲ ଅ ଢାବାରେ ଯଦି ଆମେ ଯାଇକି କଫି ପିଅନ୍ତେ ତେବେ ଭଲ ହୁଅନ୍ତା
କଫି ଆଉ କଣ ପିଇବା ଯେ ତାଠୁ ତ ଭଲ ଆମେ ଲସି ପିଇଦବା।
ଆରେ ୱା ଲସି ତ ମୋର ଅତ୍ୟନ୍ତ ପ୍ରିୟ ଏବଂ ତାହା ମୋତେ ଭହୁରି ଭାରି ସୁ୍ୱାଦ ଲାଗେ। ତେଣୁ ତାହା ହିଁ ପିଇଦବା, କଣ ଆପଣ ଏ ସୁଆଦ କଥାରୁ ମନେ ପଡିଲା ଆପଣଙ୍କ ଘର ପାଖରେ ଜଣେ ଡାକ ମଉସା ବୋଲି ଜଣେ ଅଛନ୍ତି ତାଙ୍କୁ ଆପଣ କେବେ ଦେଖିଛନ୍ତି?
ଦେଖିଛି ତ ମୁଁ ତାଙ୍କୁ କେବଳ ସୋସିଆଲ ମିଡିଆରେ କିନ୍ତୁ ତାଙ୍କୁ କେବେ ନିଜ ଆଖିରେ ଦେଖି ନାହିଁ।
ଓହୋ କିନ୍ତୁ ସେ ଆପଣଙ୍କ ଘର ପାଖରେ ରୁହନ୍ତି ବୋଲି ଏହା ମୁଁ ମାନେ ଜାଣିବାକୁ ପାଇଅଛି ପଛ ମାନେ ବହୁତ ପୂର୍ବରୁ।
ମୁଁ ବି ତ ସେଆ ଜାଣିବାକୁ ପାଇଥିଲି କିନ୍ତୁ ତାଙ୍କୁ କେବେ ଚିହ୍ନିବାକୁ ପାଇଲି ନାହିଁ।
ଓହୋ ସିଏ ତ କେତେବେଳେ ତାଙ୍କ ପୁଅ ସହ ବୁଲିବାକୁ ପଳାଉଛନ୍ତି ଆପଣ ଟିକିଏ ଜଗିକ ରୁହନ୍ତୁ। ତାଙ୍କର ଦର୍ଶନ ଯେପଳିଆପ ଭଲରେ ଭଲରେ ହେଇଯିବ।
ଦେଖିବା କଣ ହଉଛି ଦର୍ଶନ ହେଲେ ତ ମୁଁ ତାଙ୍କ ସହ ବି ଭାବୁଛି ଗୋଟେ ଭିଡିଓ କରି ତମ ପାଖକୁ ଛାଡିଦେବି ବନ୍ଧୁ।
ଭିଡିଓ କରି କଣ ଛାଡିବ ମୁଁ ତ ନିଜେ ହିଁ ତାଙ୍କର ଭିଡିଓ କରିଦେଇଛି ତମେ ନିଶ୍ଚିନ୍ତ ଦେଖିଥିବ।
ତମେ ତାର ଭିଡିଓ କରି ଆଚ୍ଛା, ହଁ ହଁ ମୋର ଏବେ ମନେ ପଡିଲା।
ହଁ ଏପରି ତମେ ଯଦି ଏମିତି ହିଁ ଡେରି ରେ ସବୁ କିଛି ତମେ ମନେ ପକେଇବ ସେଥିପାଇଁ ତମେ ପରୀକ୍ଷାରେ ଏମତି ଫେଲ, ଫେଲ ତ ନୁହଁ ମୁଁ କହିବେନି କିନ୍ତୁ ଟିକେ ଖରାପ ହେଇଯାଉଛି।
ହଁ ହଁ ମୁଁ ବୁଝୁଛି ବୁଝୁଛି ଫଳ ଟିକେ ଟିକେ ମାନେ କହିବାକୁ ଗଲେ ଫଳ ଟିକେ ପ ପଛରେ ମିଳୁଛି କିନ୍ତୁ କଣ କରିବା ମିଳୁଛି ତ ସେଇଟା ଠିକ କଥା।
ବାସ୍ ବାସ୍ କି କଥା କହିଲେ ଆପଣ ସେ ତାହା ତ ଅତ୍ୟନ୍ତ ଭଲ କଥା କି ଯାହାକୁ ଫଳ ତ ମିଳୁଛି। କିଛି ଲୋକଙ୍କୁ ତ ଫଳ ମଧ୍ୟ ମିଳେ ନାହିଁ।
ଆରେ ଆପଣ ବୁଝନ୍ତୁ ଆପଣଙ୍କ ଯୋଉ କହିଲେ ମୁଁ ସେଇଟା ଫଳ କରିଦେଲି ତାକୁ।
ହଁ ହଁ ନିଶ୍ଚୟ ନିଶ୍ଚୟ ମୁ ବୁଝିପାରିଲି ମୁଁ।
ହଁ ତାହେଲେ ଆପଣ କଣ କହୁଛନ୍ତି?
ମୁଁ ଆଉ କଣ କହିବି ମୁଁ ଭାବୁଥିଲି କି ଆମେ କିଛିଟା ଜାଗାକୁ ଭାବୁଥିଲୁ ବୁଲାବୁଲି କରିବାକୁ ଯିବୁ ବୋଲି ଆର ବର୍ଷ କାରଣ ଏବ ବର୍ଷ ତ ଆପଣ ଜାଣିଛନ୍ତି ଆପଣଙ୍କର ପରୀକ୍ଷା। ଆମ ସାଙ୍ଗଙ୍କର ତ ନିଷ୍ପତ୍ତି ପର୍ଯ୍ୟନ୍ତ ନେଇପାରୁନାହାନ୍ତି ସେ କଣ କରିବେ କଣ ନାହିଁ। ତେଣୁ ଆମେ ଭାବୁଥିଲୁ କି ଆର ବର୍ଷ ଗୋଟେ ଜାଗାକୁ ଯାଇ ବୁଲିକର ଆସିଥାନ୍ତୁ। କିନ୍ତୁ ତାହା ରାଜ୍ୟ ବାହାରକୁ ଟିକେ ପଡ଼େ କଣ ଆପଣ ସେଥିରେ ଯାଇପାରିବେ ଆମ ସହ?
ହଁ ହଁଁ ଆର ବର୍ଷ ତ ମୁଁ ନିଶ୍ଚିତ ଯିବି।
ଓହୋ କିନ୍ତୁ ଆମେ ଭାବୁଥିଲୁ କୋଉଠି ଯିବୁ କହିଲେ ଆମେ ଭାବୁଥିଲୁ ଆମେ ଯିବୁ ବୃନ୍ଦାବନ ଯିବୁ।
ଆଚ୍ଛା ଆଚ୍ଛା ବୁଝିଲି କିନ୍ତୁ ମୁଁ ଟିକେ ପାଖକୁ ଯିବା କଥା ଭାବୁଥିଲି।
ପାଖକୁ ଅର୍ଥାତ୍ କଣ ବମ୍ ମାନେ କୋଲକାତା।
ନାଇଁ ନାଇଁ ଆଉ ଟିକେ ଦୂରକୁ।
ଆଉ ଟିକେ ଦୂରକୁ ଅର୍ଥାତ୍ ହାଇଦ୍ରାବାଦ୍।
ଏ ନାଇଁ ନାଇଁ ଏପଟ ସାଇଡରେ ନୁହଁ ସେପଟ ସାଇଡ ରେ। ଆପଣ ଯୋଉ ଜାଗା ଆପଣ ଯୋଉ ଜାଗାଟି କହିଲେ ଜଷ୍ଟ ତାର ଉପରେ।
ତା ଉପରେ ଅର୍ଥାତ କେଉଁ ଜାଗାଟି ଟିକେ ରୁହନ୍ତୁ ମୋର ମନେ ପକାଏ ମୁଁଁ ମୋର ମାନଚିତ୍ର ହିଁ ମନେ ପଡ଼ୁନାହିଁ ଆଉ।
ଆପଣ ଗୋଟେ ଗୋଟେ ଗୋଟେ ଗୋଟେ ଜାଗାର ନାଁ କୁହନ୍ତୁ ମୁଁ କହିବି କୋଉ ଜାଗାଟି।
ଉତ୍ତରପ୍ରଦେଶ।
ହଁ ବାସ୍ ତାରି ଭିତରେ ହିଁ ଅଛି।
ଅଯୋଧ୍ୟା ରାମ ମନ୍ଦିର।
ନାଇଁ ନାଇଁ ଆଉ ଟିକେ ତଳକୁ ଆସନ୍ତୁ।
ଆଉ ଟିକେ ତଳକୁ ଆସିଲେ କେଦାରନାଥ।
ନାଇଁ ନାଇଁ ସେଇଟା ତ ଉପରେ ହେଇଗଲା ଆପଣ ତଳକୁ ଆସନ୍ତୁ।
ଓହୋ ଉପରକୁ ମୁଁ ପଳେଇଲି କି ଆଉ ଅର୍ଥାତ୍ ମୋର ଭୁଲ ହେଇଯାଇଛି ବୋଧେ ଚିହ୍ନିବାରେ ଉପର ତଳ। କିନ୍ତୁ ତା ତା ତଳକୁ ଅର୍ଥାତ୍ ତୀରୁଅନ୍ତପୁରମ୍।
ନାଇଁ ନାଇଁ ଆପଣ ଉତ୍ତରପ୍ରଦେଶ ଭିତରେ ହିଁ କୁହନ୍ତୁ।
ଉତ୍ତର ପ୍ରଦେଶ ଭିତରେ ଆଉ କିଛି ମାନେ କିଛି ଦର୍ଶନୀୟ ମାନେ ତୀର୍ଥଳୀୟ ସ୍ଥାନ।
ଆପଣ ଟିକେ ହଁ ହଁ ଠିକ୍ କଥା କହିଛନ୍ତି ସେଇଭଳି।
ତୀର୍ଥଳୀୟ ସ୍ଥାନ ଉତ୍ତରପ୍ରଦେଶରେ ମୋର କାଇଁ କିଛି ତ ମନେ ପଡ଼ୁନାହିଁ।
ଆପଣ ଯେତେ ମାନଚିତ୍ର ଦେଖନ୍ତେ ତାହେଲେ ଆହୁରି ଖୁବ୍ ଭଲ ହୁଅନ୍ତା।
ମାନଚିତ୍ର ଦେଖିକି କହିବେ ଟିକିଏ ଆପଣ କିଛି ସେତିକି ମଧ୍ୟରେ କହୁଥାନ୍ତୁ ମୁଁ ସେଥି ଭିତରେ ଦେଖୁଛି।
ମୁଁ ତ ସେଇୟା କହୁଛି ଜାଗାଟି ତ ବହୁତ ଭଲ ଅଛି ଖାଲି ଆପଣ ଦେଖନ୍ତୁ ଥରେ। ବୁଝିପାରିଲେ? ତ ସେ ଜାଗାଟି ଦେଖିଲେ ଆପଣଙ୍କୁ ବି ବହୁତ ଖୁସି ଲାଗିବ। କାରଣ ସେ ବହୁତ ଭଲ ଜାଗାଟି ଆଉ ଆପଣଙ୍କର ସୋର ଶବ୍ ତ ବି ବହୁତ ଭଲ ଅଛି ତ କଣ କହୁଛନ୍ତି ସେଇ ଜାଗାକୁ ଯିବା। ନା ସେମତି ବି ଗଲେ ବହୁତ ମଜା ଆସିବ ଯେ ସେ ଜାଗାଟିରେ। କାରଣ ବହୁତ ଭଲ ଜାଗାଟି ସେଟା ବୁଝିପାରୁଛନ୍ତି। ତାପରେ ଦେଖିବାକୁ ଗଲେ ସେ ଜାଗାଟି ତୀର୍ଥ ଜାଗାରେ ଗଣାଯିବ। ଆଉ ତାପରେ ସେଠି ଗୋଟେ ଭଲ ନଦୀ ବି ଅଛି ନଦୀ କୂଳରେ ବସି କଥା ହେବେ। ବୁଝିପାରୁଛନ୍ତି?
ମୁଁ ବୁଝିପାରିଲି ଆପଣ ବାରାଣାସୀ କଥା କହୁଛନ୍ତି।
ହଁ ହଁ ଠିକ୍ କଥା ଏବେ ହିଁ ଯବାଣିିଆ ଆପଣ ଧରି ପାରିଲେ କୋଉ ଜାଗା ମୁଁ କହୁଛି।
ଓହୋ ନିଷ୍ଚ ଆରେ ମୁଁ ତାହା ଜାଣିିନଥିଲି କି ତାହା ଉତ୍ତରପ୍ରଦେଶରେ ବୋଲି ମୁଁ ଭାବୁଥିଲି ତାହା ଅନ୍ୟ କିଛି ରାଜ୍ୟରେ ଦେଇଯାଏ ବୋଲି ତେଣୁ ମୁଁ ସେଥିପାଇଁ ଆଉ ଧରିପାରିଲି ନାହିଁ। ଏବେ ମୁଁ ମାନଚିତ୍ର ଦେଖିବାରୁ ଟିକେ ବୁଝିପାରିଲି। ଆଉ ଯଦି ବାରାଣାସୀ ଯିବାକୁ ତ ମୋର ମଧ୍ୟ ଏକ ସ୍ୱପ୍ନ ଅଛି ତେବେ ଆପଣ କୁହନ୍ତୁ କେବେ କଣ ଯିବାର ଯୋଜନା କରିବା।
ମୁଁ ତ କହୁଛି ଆର ବର୍ଷ ହିଁ ଚାଲନ୍ତୁ। ଏଇ ଜୁନ୍ ଜୁଲାଇ ମାସରେ ଗଲେ ତ ଆହୁରି ବହୁତ ଭଲ କଥା ହେବ।
ହଁ କିନ୍ତୁ ଜୁନ୍ ଜୁଲାଇରେ ହୁଏତ ମୁଁ ବ୍ୟସ୍ତ ରହିପାରେ କାରଣ ସେତେବେଳେ ଆମର ମାନେ ଶିକ୍ଷାବର୍ଷ ଅ ଦୁତୀୟ ଦୁତୀୟ ନୂତନ ଶିକ୍ଷାବର୍ଷ ଚାଲିଥିବ ନା ତେଣୁ ସେ ସେ ସମୟରେ ଯାଇ ହବ କି ନ ଯାଇ ହବ ମତେ କାହିଁ ତାହା ମାନେ ଭରସା ପାଉନାହିଁ ମୋ ନିଜ ଉପରେ।
ଆଚ୍ଛା ଆଚ୍ଛା ତାହେଲେ ଆଉ ଗୋଟେ ଦୁଇ ମାସ ଘୁଞ୍ଚେଇ ଦବା କଣ ଅଛି ସେଥିରେ।
ହଁ ତାହା ମଧ୍ୟ ଚଳିବ ସେଥିରେ କିଛି କଥା ନାହିଁ କିନ୍ତୁ ଘର ଲୋକ ତାହା ପ୍ରତି ମାନେ ଉଁ ବୁଝିବେ କି ନାହିଁ ସେ ସବୁ ମତେ ଡର ଲାଗୁଛି।
ଘର ଲୋକଙ୍କୁ ଟିକେ ତମେ ବୁଝାଇଦବ ବୁଝାଇ ଦେଲା ପରେ ଦେଖ ଗୋଟେ ଭଲ ଜାଗାକୁ ତମେ ଯିବ ତ କହିକି ତ ଯିବ ନାଁ।
ନିଶ୍ଚୟ ନିଶ୍ଚୟ ଭଲ ଯାଗାକୁ ଯିବି କହିକି ତ ଯିବି କିନ୍ତୁ ତାଙ୍କର ଟିକେ ଡର ରହୁଛି କାରଣ ଆଜିକାଲି। ଯୁଗ ଯାହା ହେଲାଣି ସେମାନଙ୍କୁ ଟିକେ ଡର ଲାଗୁଛି ଏବେ ତେଣୁ କଣ କରିହେବ।
ସେମିତି କଣ ଦେଖିଲା ଆଉ କିଛି କରିହେବ କି ତ କିଛି ତ ଜାଗାରେ ଆପଣଙ୍କୁ ବୁଝେଇବା। ହବ।
ତାହା ତ ନିଶ୍ଚୟ କିନ୍ତୁ ମତେ ଅସମର୍ଥ ଲାଗୁଛି କିନ୍ତୁ ଦେଖିବା ଆମେ ସେ କଥା ଯେତେବେଳେ ଯୋଜନା କରିବା ସେ ସମୟରେ ମୁଁ ସେସବରେ ଘର ଲୋକ ସହ କଥା ହେଇକି ଆପଣ ମାନେ ଆପଣ ମାନଙ୍କ ସହ ଆଉ ଅନ୍ୟ ସାଙ୍ଗମାନାନଙ୍କ ସହ ନିଶ୍ଚିନ୍ତ କଥା ହବା ସେ ବିଷୟରେ।
ହୁଁ ସେଇଟା ବି ଠିକ୍ କଥା କିନ୍ତୁ ଆପଣ ଯଦି ବୃନ୍ଦାବନ ଯିବା କଥା ଭାବୁଛନ୍ତି? ତ ସେଟା ତ ଅଧିକା ବି ଦୂର ହେବ ତାପରେ ଇଏ ଟିକେ ପାଖରେ ବି ଅଛି। ଆଉ ବହୁତ ଭଲ ଜାଗାଟିଏ ତ ମୁଁ ଭାବିଛି କି ଏଇଠିକ୍ ପ୍ରଥମେ ଯିବି ବୋଲି।
ଓହୋ ମୋର ମଧ୍ୟ ସେଠାରେ ଇଚ୍ଛା ମ-ମୋର ତ ଅଛି କାରଣ ମୁଁ ବହୁତ ଥର ଦେଖି। ଦେଖିଛି ବହୁତ ଥର ମାନେ ଯନ୍ତ୍ରରେ ମୁଁ ଦେଖିଛି ମୋର ତେଣୁ ମତେ ବହୁତ ଭଲ ଲାଗେ ସେ। ମୋତେ ଭଲ ଲାଗେ ବହୁ ସେ ଜାଗା। ମୋର ମଧ୍ୟ ଯିବାକୁ ଇଚ୍ଛା ଅଛି ତା ସହିତ ମୋର ଚାରିଧାମ ବନ୍ଦ ବୁଲିବାର ଇଚ୍ଛା ଅଛି ମୁଁ ତାହା ତ ଗୋଟେ ଧାମ ତ ବୋଲି ଦେଇଛି ବାକି ତିନି ଧାମ ମୋର ଯିବାକୁ ବହୁତ ମନ।
ସେଇଟା ତ ମୋର ବି ମନ ମୋର ତ ତିନି ଧାମ ସାଙ୍ଗରେ ତିନିଟା କେଦାର ମଧ୍ୟ ବୁଲିବାର ବହୁତ ମନ ଅଛି।
କିନ୍ତୁ ଆପଣଙ୍କୁ ମୁଁ ଗୋଟେ କଥା କହିବି ଯଉଁଟା ଆପଣଙ୍କୁ ହୁଏତ ଖରାପ ଲାଗିପାରେ? ହେଲେ ଆପଣ ଯଦି ଆମିଷ ଛାଡ଼ିକି କଥା କହିଥାନ୍ତେ ମୋତେ ଟିକେ ଭଲ ଲାଗିଥାନ୍ତା।
କିନ୍ତୁ କଣ କରିବି ବନ୍ଧୁ ଆମିଷ ତ ମୋ ଜୀବନ ଆମିଷ ନ ରହିଲେ ମୁଁ କେମିତି ବଞ୍ଚିବି ବନ୍ଧୁ।
ତାହାକୁ ଆପଣ ଜୀବନରୁ କାଢିବାକୁ ପଡିବ ଆପଣ ନିଜେ ଦେଖୁନାହାନ୍ତି। ଆପଣଙ୍କ ଜୀବନ ଆମିଷ ରଖିକି ମଧ୍ୟ ଆପଣ କେତେ ପତଳା ଦେଖା ଯାଉଛନ୍ତି।
କଣ କରିବି ବନ୍ଧୁ ଯଦି ମୁଁ ସେତିକି ଆମିଷ ବି ଯଦି ଭୋଜନ ନ କରିବି। ତାହେଲେ ଦେଖା ବି ଯିବି ନାହିଁ।
ତାହା ମଧ୍ୟ ସତ କଥା ମୁଁ ଏବେ ଆପଣଙ୍କୁ କଣ କହିବି ଜାଣିପାରୁନି କିନ୍ତୁ ମୁଁ ସବୁବେଳେ ଆପଣ ମନା ହିଁ କରିବେ କି ଆପଣ ଆମିଶ ଗ୍ରହଣ କରନ୍ତୁ ନାହିଁ ବୋଲି କାରଣ ତାହା ହ ହଁ। ମାନୁଛି କି ତାହା ଆମର ମାନେ ଦେହ ପାଇଁ ବହୁତ ଭଲ ଅଟେ ଏବଂ ସୁସ୍ୱାଦୁକର ମଧ୍ୟ କିନ୍ତୁ ତାହା ଭଲ ନୁହେଁ ମୁଁ କହିବାକୁ ଚାହୁଁଛି।
ହୁଁ ଆପଣ ତ ଚାହୁଁଛନ୍ତି ବହୁତ କିଛି କିନ୍ତୁ କଣ କରିବା ଆମିଷକୁ ତ ମୁଁ ଛାଡି ପାରିବି ନାହିଁ। କିଛି ବି ହେଇଯାଉ।
ଏପରି କଣ ପାଇଁ?
ଏପରି ଏଇଥିପାଈ ଯେ ମୋତେ ତା ଛଡା ଆଉ କିଛି ଭଲ ଲାଗେ ନାହିଁ।
ତା ଛଡା ତ ଆପଣଙ୍କୁ ଆଉ କିଛି ମଧ୍ୟ ଭଲ ନାଗୁନଥିଲା କିନ୍ତୁ ସେମିତି ଆପଣ-ଆପଣଙ୍କୁ ଛାଡିକି ପଳେଇଲା ନାଁ?
ଆ ଦେଖ ଦେଖ ତମେ ଯଦି ଆଉ ଗୋଟେ ପ୍ରାଣୀ କଥା କହିବ ତାହେଲେ ମୁଁ ଆଉ କିଛି କହିପାରିବିନି।। କିନ୍ତୁ କୁକୁଡ଼ା ହିଁ ମୋର ସବୁଠୁ ପ୍ରିୟ।
ଯଦି ଆପ-ତମେ କିଛି କୁକୁଡାକୁ ଯଦି ଆପ-ତମେ ଯଦି ପାଳିଥାନ୍ତା ତେବେ ମତେ ଟିକେ ଖୁସି ଲାଗିଥାନ୍ତା।
ନାଇଁ ନାଇଁ ମୁଁ କୁକୁଡା କୁ ବହୁତ ପାଳିଥିଲି ବହୁତ ସାରା କୁକୁଡା ପାଳିଥିଲି। ଗୋଟେ ଗୋଟେ ଯେହେତୁ ଖାଇଦେଲି ତ ସରିଗଲା।
ଆରେ ଆରେ ଆରେ ଇଏ କି କୋଉ ପାଖରେ ଅନର୍ଥ କରିଦେଲେ ଆପଣ?
କଣ କରିବି ବନ୍ଧୁ ଭୋକ କଲା ତ ଆଉ କିଛି କରିହେଲା ନାହିଁ।
ଆପଣ ଆପଣ ତ ତେବେ ତ କେଫ୍ସି ଆପଣଙ୍କୁ ବହୁତ ଭଲ ଲାଗୁଥିବ?
ହଁ ହଁ ସେ ତ ମୋର ଜୀବନ।
ତୁ ପରାଜି ନା ନା ସେ ଗୀତ ମଧ୍ୟ ମୋର ମନେ ପଡୁନାହିଁ କଣ କହିବି ଛାଡ଼ନ୍ତୁ।
ନାଇଁ ନାଇଁ ଆପଣ ଆଉ କିଛି କୁହନ୍ତୁନି ମୁଁ ଭାବୁଥିଲି କେବେ ଦେଖାହେଲେ ବସିକି ଭଲରେ କଥା ହୁଅନ୍ତେ।
ହଁ ନିଶ୍ଚୟ ନିଶ୍ଚୟ ଆପଣଙ୍କୁ ଏବେ ତ ପରୀକ୍ଷା ସରିଗଲାଣି। ଆଉ ମୁଁ ଭାବୁଥିଲି ଆପଣଙ୍କ ନୀଳ ଆକାଶ ପାଖକୁ କେବେ ଯାଇକି ଟିକେ କଥା ହେଇଥାନ୍ତି ଆପଣଙ୍କ ସହ।
ନୀଳ ଆକାଶଠି କଣ ଅଛି ମୁଁ ତ ଏବେ ଘରେ ହିଁ ଅଛି। ତ କେବେ ଯଦି ଆମେ ଗୋଟେ ବୁନ୍ଦି ସାଗର ଯାଆନ୍ତେ ଯଦି ରବିବାର ଆଡେ ଏଇ ରବିବାର। ତାହେଲେ ଟିକେ ଭଲ ହୁଅନ୍ତା।
ବନ୍ଦିସାଗର ଏତ ଏଇ ଏ କି ଜାଗା ନା?
ଆରେ ଆମର ବିନ୍ଦୁ ସାଗର ମ
ଓହୋ ସେ କଥା କହୁନାହାନ୍ତି ଆପଣ ଆପଣ ନିଜ ନାଁରେ ନିଜ ନାଁରେ ଆପଣ ସାଗରର ନାଁ କରି ଦଉଛନ୍ତି ମୁଁ ଭାବିଗଲି ବୋଧେ କୋଉ ନୂଆ ସାଗର ଟି ବାହାରିଛି।
ଛାଡ଼ନ୍ତୁ ତାହେଲେ ଆପଣ ଦେଖା ହେଲେ କହିବି ଆଉ ଠିକ ଅଛି ତାହେଲେ।
ଆଚ୍ଛା ହଉ ମୁଁ ତେବେ ରଖୁଛି ଆଉ।
ଆଜ୍ଞା ଆଜ୍ଞା।